ହଉ ମୋ କଥା ଶୁଭୁଛି ତ?
ଆପଣଙ୍କୁ?
ହଁ- ହଁ- ହଁ। ଆଉ ଆପଣ ଏବେ କଣ କରୁଥିଲେ?
ଏବେ ବର୍ତ୍ତମାନ ମୁଁ, ଛାତରେ ଛାତ ଉପରକୁ ଆସିକି ବୁଲୁଥିଲି। ଆପଣ?
ମୁଁ ଏଇ ଟିକେ ବସିଛି ଆଉ। ଆଉ ଟିକେ ଗଲେ ସନ୍ଧ୍ୟା ଦିଆ ହବ, ସନ୍ଧ୍ୟା ଦେବି ଯାଇକି।
ଆଜ୍ଞା।
ହୁଁ ଆଉ ଆପଣ ରହୁଛନ୍ତି କୋଉଠି?
ମୁଁ ଭୁବନେଶ୍ଵରରେ ରହୁଛି, ବରଗଡ ବିଟ୍ କଲୋନୀ।
ଭୁବନେଶ୍ଵର ତ ମାନେ ମନ୍ଦିର ମାଳିନୀ ଜାଗା, ସେଠି ତ ଆପଣ ସବୁ ମନ୍ଦିର ବୁଲି ଯାଇଥିବେ?
ଆଜ୍ଞା ମୁଁ ତ ଏଇଠୁ, ପୁରା ଛୋଟ ବେଳୁ ଭୁବନେଶ୍ଵରରେ ହିଁ ରହିଛି।
ହୁଁ।
ହ
ମାନେ ସେଠି କୋଉ କୋଉ ମନ୍ଦିର ସବୁ ଯାଇଛନ୍ତି କହିପାରିବେ?
ହଁ। ଅ ମୁଁ ଯାଇଛି, ଅ ଲିଙ୍ଗରାଜ ମନ୍ଦିର ଯାଇଛି। ଆ ବିନ୍ଦୁସାଗର ମଧ୍ୟ ଯାଇଛି, ତାପରେ ଆମର ରହିଲା ରାମେଶ୍ଵର ମନ୍ଦିର ମଧ୍ୟ ଯାଇଛି। ଜଗନ୍ନାଥ ମନ୍ଦିର, ଏଠି ବହୁତ ସାରା ମନ୍ଦିର। ଜଗନ୍ନାଥ ମନ୍ଦିର ମଧ୍ୟ ଜଗନ୍ନାଥ ଆଶ୍ରମ କହିବାକୁ ଗଲେ। ଆମ ଘର ପାଖରେ ହିଁ ଗୋଟେ ଅଛି ସେଠାକୁ ମଧ୍ୟ ଯାଇଛି। ଆଉ ଗୁପ୍ତେଶ୍ଵର ମନ୍ଦିର ମଧ୍ୟ ସେଠାକୁ ମଧ୍ୟ ଯାଇଛି। ଆଉ-ଉ-ଉ ଏଟା ମୁଁ ଘରୁ, ଆଜ୍ଞା
ହଁ।
ଆଉ-ଉ-ଉ-ଉ-ଉ ଏଇଠି ତ ଏମିତି ବହୁତ ଛୋଟ ଛୋଟ ଗଳି ମଧ୍ୟରେ ମଧ୍ୟ ଛୋଟ ଛୋଟ ଛୋଟ ଗଳିରେ ମଧ୍ୟ ବହୁତ ସାରା ମନ୍ଦିର ରହୁଛି। ସେଟାକୁ ମଧ୍ୟ ଯାଇଛି। ଆଉ ଶୁଣି ତେବେ ଏଠି ପଞ୍ଚୁ ପାଣ୍ଡବ ଗୁମ୍ଫା ମ
ହଁ ହଁ ହଁ ମୁଁ ଯାଇଥିଲି ସେଠିକି।
ଆଜ୍ଞା ମୁଁ ସେଠକି ମଧ୍ୟ ଯାଇଛି।
ହୁ, ଆଉ ଆପଣଙ୍କ ସେ ବଡଗଡରେ ତ ବହୁତ ଧୁମଧାମ ରେ ଗଣେଶ ପୂଜା ହୁଏ।
ଆଜ୍ଞା ଏମିତି ଏଠି ତ ବହୁତ
ଉ ତା ବିଷୟରେ କିଛି କହିବେ?
ଆଜ୍ଞା ତା ବିଷୟରେ ଏଠି ତ ବହୁତ ବହୁତ ହି ବଡ ମୂର୍ତ୍ତି ତି କରିକି ଆ ପୂଜା କରନ୍ତି ବଟ୍ କେତେଟା ଜିନିଷ ବି ଟିକେ ଭଲ ଲାଗେନି କାରଣ ଯେହେତୁ ଆମର ସେ ଆମର ଠା କୁର ଅଛନ୍ତି ଆମର ଭଗବାନ ଅଛନ୍ତି, ତ ତାଙ୍କରି ଭସାଣି ସମୟରେ ହିଁ ମଦ ପିଇକି ଅଭଦ୍ର ଗୀତରେ ନାଚିବାଟା ଏଟା ଥୋଡ଼ି ଠିକ୍ କଥା ଏଇଟା ତ ବିଲକୁଲ୍ ବି ଠିକ୍ କଥା ନୁହଁ। ଯଦି ଭକ୍ତି ଦେଖେଇବାର ଅଛି ଭଲରେ ଦେଖେଇବ, ଏମିତି ମଦ ପିଇକି, ଗଡିକି ଟିକେ ଭଲ ଲାଗେନି ବେଳେ ବେଳେ।
କେମିତି କଣ ଭଗବାନଙ୍କ ନାଁରେ ଆମେ ବୁଲିକି କିଛି କହିପାରିବେନି। କଣ ନା ଆମେ ଭଗବାନଙ୍କ ଇଏ କରୁଚୁ।
ଆଜ୍ଞା ସେଇ କଥା ତ ବଟ ଏମିତି କରିବା କଥା ନୁହଁ ଯଦି ଭଗବାନଙ୍କୁ ଏମିତି ଅ ମୋ ମତରେ ତ ଯେତେବେଳେ ଭସାଣି ସମୟରେ ଏତେ ବଡ ବଡ ମୂର୍ତ୍ତି ହୋ କରୁଚନ୍ତି ଆ ମ ମୂର୍ତ୍ତି କଲେ ତ ତାକୁ ନେଇକି କୋଉ ପାଣିରେ ପ କେଇ ପାରିବେନି ବିସର୍ଜନ କରିପାରିବେନି। ତ ସେଇଠି ସେମାନେ ଏମତି ଅ-ଅ-ଅ ପାଣି ମାରିକି ମାଟି ଇଏ କରିକି ଦେନ୍ ସେମାନେ ନେଇକି କରିଦଉ ଏଟା ବହୁତ ଭଲ କାମ ହଉଛି, ଭଲ ଜିନିଷ ଏଟା ଗୋଟେ ବହୁତ ଭଲ ଉପାୟ ଅଛି। କିନ୍ତୁ ଛୋଟ ଛୋଟ ମୂର୍ତ୍ତି ଗୁଡାକ ମାନେ ଏମିତି ଏତେ ଉପରୁ ଅ ମୂର୍ତ୍ତିକୁୁ ଏମିତି ତଳେ ପକେଇ ପାଣିରେ ବିସର୍ଜନ କରୁଚନ୍ତି ମାନେ ବହୁତ ଭଲ ସେ କରୁନାହାନ୍ତି ସେଟା ବହୁତି ଅସମାନ ଟାଇପ୍ ର ଲାଗୁଚି ଦେଖିଲା ବେଳକୁ।
କଣ କରିବା ଆମେ ତ ମାନେ ଏ ପିଲା ଉ ଥୋଡି ନା ଆମ କଥା କିଏ ଶୁଣିବେ କହୁନ।
ସେଇ-ଇ-ଇ-ଇ ଆଉ ନହେଲେ ଆଉ ନହେଲେ ଆମର ଏଠି ଗଣେଶ ପୂଜା ବହୁତ ଭଲ ସେ ହୁଏ। ବହୁତ ମେଳା ଲାଗିଥାଏ ବହୁତ ଗ ହଳି ମଧ୍ୟ ହୁଏ, ଅ ମେଲୋଡି ହୁଏ, ଆସନ୍ତି ଏମତି ସିଙ୍ଗର୍ସ। ଗାୟକ ମାନେ ଯୋଉମାନେ ଅଛନ୍ତି ଆମର ଅ ଯୋଉ ଓଡିଆ ଇଣ୍ଡଷ୍ଟ୍ରିରେ ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ଆସନ୍ତି।
ହ-ହ-ହ।
ଆଜ୍ଞା।
ଆଉ
ଆପଣ କୋଉଠି ରୁହନ୍ତି?
ମୁଁ-ଉ-ଉ କଟକରେ ରହୁଚି କିନ୍ତୁ ମୋ ଘର ହଉଚି କେନ୍ଦ୍ରାପଡା।
ଓହୋ।
ହୁଁ। ଆମର ତ ଜାଣିଥିବ କେନ୍ଦ୍ରାପଡାରେ ବଳଦେବ ଜୀଉ ମନ୍ଦିର।
ଆଜ୍ଞା।
କିନ୍ତୁ
ଆପଣଙ୍କ ଭଏସ ଟା ଟିକେ କଟୁଚି।
ଏ- ଏ-ଏବେ ଏବେ ମୋ କଥା ଶୁବିଲା ଏବେ ମୋ କ ଥା ଶୁବିଲା ହଁ ମୁଁ କହିଲି ହଁ ମୁଁ କହିଲି କେନ୍ଦ୍ରାପଡା ରେ ରହୁଚି ସିନା ମାନେ ପ୍ରପର କେନ୍ଦ୍ରାପଡାରେ ତ ନୁହଁ ନା। ତ ମୁଁ ସେଇ ବଳଦେବଜୀଉ ମନ୍ଦିର କୋଉ ଛୋଟବେଳେ ବୋଧେ ଯାଇଥିବି ମାନେ ବଡ ହେଲା ପରେ ସେମିତି ଯାଇନି।
ଆଚ୍ଛା ଆଉ ଗୋଟେ କଥା ଆପଣ ଶୁଣିଲେ ହସିବେ ମୋ ଗାଁ ଯାଜପୁର ରେ କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ କେବେ ବିରଜା ମନ୍ଦି ର ବୁଲିବାକୁ ଯାଇନି।
ସେଇଟା
ସେଇ ତ ମାନେ
ଆଜ୍ଞା ସେଇଟା ବି ଠିକ କଥା ଆମର ବି ଯେବେଠୁ ଜଗନ୍ନାଥ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ହେଲାଣି ସେବେଠୁ ଆମର ବି ଡୋରି ଲାଗୁନି ମୁଁ ବିଲକୁଲ ବି ଯା ଯାଇପାରୁନି ଜାଗା ତାଙ୍କ ଡୋରି ହିଁ ଲାଗୁନି ଦେଖା କରିବାକୁ ଯାଇ ହି ପାରୁନି। ଦେଖାଯାଉ ରଥଯାତ୍ରାରେ ଯଦି ହେଲା ତ ଯିବୁ ଆଉ। ଆ-ଆପଣଙ୍କ ଭଏସ ପୁଣି କଟୁଛି।
ହାଲୋ।
ଉଁ ଆପଣଙ୍କ ଭଏସ୍ ମଝିରେ ମଝିରେ ପୁଣି କଟି ଯାଉଛି। ହଁ ଏବେ ଶୁଭା ଯାଉଚି ତାପରେ ପୁଣି କଟି ଯାଉଚି। ଏବେ ବିଲକୁଲ
ହାଲୋ।